ଆଜ୍ଞା ମ୍ୟାଡ଼ାମ।
ହଁ କୁହନ୍ତୁ?
କଣ କରୁଥିଲେ?
ଏଇ ବସିଥିଲି ଆଉ ଆପଣ?
ମୁଁ ବି ବସିଥିଲି। ଆଉ ଭଲ ଅଛନ୍ତି?
ଆଜ୍ଞା ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି। ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ମୁଁ ମୋ ମା ଆଉ ମୋ ଦି ଜଣ ଭଉଣୀ ଆଉ ବଡ ବାପା ବଡ ମା ଆଉ ତାଙ୍କର ଜଣେ ନାତି ଆଉ
ଆଛା ଆଉ ସମସ୍ତେ ଘରେ ଭଲ ଅଛନ୍ତି?
ହଁ ହଁ ଘରେ ତ ଗାଁରେ କେହି ରୁହନ୍ତିନି। ବାହାରେ ସବୁ ଭଲ ଅଛନ୍ତି। ଆପଣଙ୍କର?
ହଁ ଆମର ବି ସମସ୍ତେ ବହୁତ ବଢିଆ ଅଛନ୍ତି। ଆଉ ରଜ କେମିତି କଟିଲା?
ରଜ ହଁ ରଜବେଳେ ଟିକେ ସେଇ ପ୍ରୋବ୍ଲେମ ହେଇଥିଲା କି ମୋ ମାମାଙ୍କ ଦେହ ଟିକେ ଖରାପ ହେଇଗଲା।
ତ ସାଢେ ସେ ମେଡିକାଲ ରେ ଥିଲେ। ସେଠୁ ଆସିଲୁ ଫାଷ୍ଟ ରଜ ଦିନ ସେମିତି ଟିକେ କଟିଲା ଆଉ ଏତେ ଭଲସେ ନାଇଁ ଆଉ
ହୁଁ ଆଛା।
ଆପଣଙ୍କର?
ଆମର ଏପଟେ ରଜ ଉତ୍ସ ହେଇଥିଲା ତାପରେ ଦୋଳି ଲାଗିଥିଲା। ଆଉ ବିଭିନ୍ନ ପ୍ରକାର ପିଠାପଣା ହେଇଥିଲା। ଲା ଯେମିତି କିି ଆମର ପୋଡ ପିଠା, ମଣ୍ଡା ପିଠା, ଚକ ଆଉ କାକରା ପିଠା।
ତାପରେ ଅ ବୋହୁତ୍ ସାଙ୍ଗମାନେ ବି ସବୁ ଆସିଥିଲେ। ଯୋଉମାନେ ମ୍ୟାରେଜ୍ ପସନ। ମ୍ୟାରେଜ୍ କରିଯାଇଛନ୍ତି ସେମାନେ ବି ଆସିଥିଲେ। ଆହୁରି ଯୋଉମାନେ ବାହାରେ ରହୁଛନ୍ତି ସେମାନେ ବି ଆସୁଛନ୍ତି। ଲେ। ବୋହୁତ୍ ଦୋଳି ବି ଖେଳିଲେ ବୋହୁତ୍ ମଜା ହେଲା। ପାନ ଖାଇ ରଜ ପାନ ସେଇଟା ତ ଫେମସ୍ ରଜରେ ଖାଇବେ। ସେଇଟା ବି ଖାଇଲେ। ତାପରେ ଆମର ଏଠି ଅ ଫଙ୍କସନ୍ ବି ହେଇଥିଲା ରଜ ଉତ୍ସବରେ। ହୁଁ ତାପରେ ଯୋଉମାନେ ସବୁ ଭାଗ ନେଇଥିଲେ ଫାଷ୍ଟ ସେକେଣ୍ଡ ଥାର୍ଡ ହେଇଥିଲା ପ୍ରାଇଜ୍ ବି ଦିଆଗଲା ତାଙ୍କୁ। ଆଉ ଅଭଡା ବଜା ହେଇଥିଲା ଆଉ। ଫାଷ୍ଟ ରୋଜଟା ଟିକେ ବର୍ଷା ହେଇଗଲା। ନ ହେଲେ ସେକେଣ୍ଡ, ଥାର୍ଡ ଟା ଭଲ ହେଲା।
ଆମର ପୁର ଟା ବି ସେଇୟଆ ହେଲା। ମ ରଜ ଉତ୍ସବକୁ ଯାଇଥିଲୁ ମୁଁ ପାର୍ଟିସିପେ ଟ୍ କରିଥିଲି ମେହେନ୍ଦୀ ରେ। ଆଉ ଡାନ୍ସରେ, ମୁଁ ମେହେନ୍ଦୀରେ ଥାର୍ଡ ରଜ ଦିନ ଯାଇଥିଲୁ। ମୁଁ ମେହେନ୍ଦୀରେ ହେଇଥିଲି ଫାଷ୍ଟ। ପ୍ରାଇଜ୍ ଆଣିଥିଲି। ଆଉ ତାପରେ ତ ବର୍ଷା ହେଲା ଆମେ ପଳେଆଇଲୁ ଘରକୁ ଆଉ।
ଆଉ ସିଆଡେ ଆପଣଙ୍କର କଣ ସବୁ ମାନେ ପର୍ଯ୍ୟଟନ ସ୍ଥଳୀ ଅଛି କୁଆଡେ।
ଆମର ତ କଟକ ଡିଷ୍ଟ୍ରିକ୍ଟ ଆଉ ଅ ସରି। ଆମର ତ ଏପଟେ ସେମିତି କିଛି ନାହିଁ ସାଇ ମନ୍ଦିର ଏମିତି ସବୁ ଅଛି ଆଉ।
ଏଇଟା ଫେମସ୍ ସାଇ ମନ୍ଦିର।
ହଁ ଶିଲ ଯୋଉଟା ନୁହ, ଏତେ ବି ନୁହଁ କି ତୁ କହିବାକୁ ଗଲେ ଫେମସ୍ ଆଉ।
ଆଉ ସେପଟେ ଖାଇବା କଣ ଆପଣଙ୍କର ପ୍ରସିଦ୍ଧ?
ଦହିବରା। ଆପଣଙ୍କ ସେପଟେ?
ଆମର ଏପଟେ ରସାବଳି।
ଓହୋ। ଆପଣଙ୍କୁ କଣ ଭଲ ଲାଗେ ଖାଇବାରେ?
ମୋତେ ଚିକେନ୍ ଭଲ ଲାଗେ ନନ୍ ଭେଜ୍ ରେ। ଆଉ ମାଛ ଅଣ୍ଡା। ଆଉ ଭେଜ୍ ରେ ମତେ ଭଲ ଲାଗେ ପନିର୍ ଆଉ ମସ୍ରୁମ୍। ଦି ଆପଣଙ୍କୁ?
ମୋତେ ବି ସେଇ ସେମ୍, ଚିକେନ୍ ଭଲ ଲାଗେ। ଆଉ ପ ଆଉ ମସରୁମ୍।
ଚିକେନ୍ ବନେଇ ଜାଣିଛନ୍ତି?
ହଁ ହଁ ସେମିତି ଆଉ। ଏତେ ଭଲରେ ବି ନୁହଁ। ଆଉ ବତେଇଦେଲେ କରିଦେବି। ଆପଣଙ୍କୁ?
ହଁ ମତେ ଆସେ।
ଆପଣ କଣ ପଢୁଛନ୍ତି ଏବେ?
ଏବେ ଗ୍ରାଜୁଏସନ କରୁଛି ଆପଣ?
ମୁଁ ବି ଗ୍ରାଜୁଏସନ କରୁଛି।
କଉଇୟରଟା ଫାର୍ଷ୍ଟ ୟର୍ ନା
ସେକେଣ୍ଡ ୟର ସେକେଣ୍ଡ ୟର।
ସେକେଣ୍ଡୟର।
ଆପଣଙ୍କ ଓଡ଼ିଆ ଅନର୍ସ।
ଓଡ଼ିଆ ନେଇଛନ୍ତି।
ଆପଣଙ୍କର?
ମୋର କେମେଷ୍ଟ୍ରି।
ଓ ପ୍ଲସ ଟୁ ସାଇନ୍ସ ଥିଲା।
ଆଜ୍ଞା।
କଣ କଣ ସବଜେକ୍ଟ ରଖିଥିଲେ?
କଣ କହିଲେ?
କଣ କଣ ସବଜେକ୍ଟ ରଖିଥିଲେ?
କଉ ଥିରେ?
ପ୍ଲସ୍ଟୁରେ?
ମୋର ପା ପ୍ଲସ୍ ଥ୍ରୀ କହିଲି।
ହଁ ପ୍ଲସ ଟୁ ବେଳେ କଣ କଣ ସବଜେକ୍ଟ ରଖିଥିଲେ କହୁଛି ମାନେ ଏମ ଯେମିତିକି ଆମର ଆର୍ଟସରେ ଅଛି ପଲିଟିକାଲ ସାଇନ୍ସ। ଆଉ ଏଜୁକେସନ୍ ସେମିତି।
ଆପଣ କଣ ଥିଲା ଆପଣଙ୍କର?
ମୋର ଆର୍ଟସ୍ ଥିଲା।
ଆଡ୍ସ ଥିଲା ଆପଣଙ୍କର? ଏବେ ବି ପ୍ଲସ୍ ଥ୍ରୀ ବି ଆର୍ଟସ୍।
ହଁ, ପ୍ଲସ୍ ଥ୍ରୀ ବି ଆର୍ଟସ୍।
କୋଉ କଲେଜ?
ଏଇ ଜଗସିଂହପୁରୁ କଲେଜ।
ଉଁ ହୁଁ ଆପଣଙ୍କର ସେପଟେ ଫେମସ୍ କଣ ବହୁତ କିଛି ଥିବ ତ।
ଉଁ। ହଁ, ଆମର ଏପଟେ ହଁ, ସେଇ ସାଇ ମନ୍ଦିର କହୁଥିଲି। ଆଉ ଗୋଟେ ଅଛି ଉଁ ଆମର ବାଲିଯାତ୍ରା ଏପଟେ ବହୁତ୍ ଫେମସ୍ ହୁଏ। ହୁଁ ଆପଣ ବାଲିଯାତ୍ରା ବୁଲିବାକୁ ଆସନ୍ତି?
ଏପଟେ ବି ଆମର ବାଲିଚାତ୍ରା ହୁଏ ନା। ଆମର ବହୁତ ସାରା ବାହାରୁ ସବୁ କଣ ମାନେ, ଲୋକ ଆସନ୍ତି ବୁଲିବା ପାଇଁ ତାପରେ, ଅ ବହୁତ ଉଁ, ବହୁତ ଦୋଳି ବି ପଡେ। ରାମଦୋଳି, ଅ ବ୍ରେକ୍ଡ଼୍ୟାନ୍ସ, ତାପରେ ଟ୍ରେନ, ତାପରେ ବହୁତ ସାରା ଦୋଳି ବି ପଡେ ସେଠି ହଁ। ତାପରେ, ବହୁତ ଦୋକାନ ବଜାର ବି ପଡିଥାଏ। ତ, ମେନ୍ ହେଲା ବାଲିଯାତ୍ରାର ଠୁ ଙ୍କାପୁରୀ ବି ଫେମସ୍ ଆଉ ପ୍ରସିଦ୍ଧ ଯୋଉଟା କୁହନ୍ତି, ସେଇଟା ବାଲିଯାତ୍ର ର ମାନେ, ଫାଷ୍ଟ ଠୁ ଠୁଙ୍କାପୁରୀଟା ହିଁ ପ୍ରସିଦ୍ଧ। ତାପରେ, ସାତ ଦିନ ଆ ସାତ ଦିନ ଆଠ ଦିନ ବାଲିଯାତ୍ରା ପାଳନ କରା ହିଏ। ତାପରେ ତ ବିଭିନ୍ନ ପ୍ରକାର ଦୋକାନ ବଜାର ସବୁ ପଡିଥାଏ। ମାନେ-ଏଁ ଯୋଉଟା ଆପଣ ପାଇବେନି, ସେ ସେଇ ଜାଗାରେ ହିଁ ପାଇବେ। ଯୋଉ ଜିନିଷ ଟା ଆପଣ ବାହାରୁ ନ ମିଳୁଥିବ। ସେଇ ଜାଗାଠି, ସେଇଠି ହିଁ ଆପଣ ପାଇପାରିବେ। ମାନେ, ବହୁତ ଭିଡ ହୁଏ। ମାନେ ପ୍ରବ୍ ବଡ଼ ଭିଡ। କୋଭିଡ଼ ପର ବର୍ଷ ଯଉଟା ତ, ମାନେ, ଏତେ ଭିଡ ହେଇଥିଲା ଯେ, ଆପଣ ମାନେ ହଁ, କେତେ ଲୋକ ବି ମରି ଯାଇଥି ତା ଭିତରେ, ଚାପି ଚୁପି ହେଇକି। ତା'ପରେ, ଏବେ ଟିକେ କୋଭିଡ଼ ପରଠାରୁ, ଏବେ ଟିକେ ଟେଁ, ମାନେ ଉଁ, ଏତେ ଭିଡ ନାଇଁ। ତଥାପି ବହୁତ ଭିଡ ହୁଏ। ଆଉ ରବିବାର ତ ପ୍ରବଳ ଭିଡ। ଯେହେତୁ, ୱାର୍କିଂ ଡେ ଏଁ -ଏଁ -ନଥାଏ ସବ୍ ବୁ, ସବୁ ଲୋକ ସେଇଠିକି ଯାଆନ୍ତି। ଆମେ ଯାଇଚୁ, ଫେରୁ ଫେରୁ ରାତ୍ ତି ହେଇଯାଏ, ଦଶଟା-ଏଗାରଟା। ତା'ପରେ ଆପଣଙ୍କ ସେପଟେ, କାର୍ତ୍ତିକ ପୁନେଇଁ କେମିତି ପାଳନ କରନ୍ତି?
କାର୍ତ୍ତିକ ପୂର୍ଣ୍ଣିମା ତ, ଆମର ସକାଳୁ ପ୍ରାୟ ବୋହରୁ ଯେଉଁଟା କୁହନ୍ତି, ଚାର୍ ଟା-ପାଞ୍ଚଟା ସେଠୁ ଉଠିକି ଆଞ୍ଜୁଳି ହେଇକା, ଯିଏ ଭାଉଜ ହୁଅନ୍ତି, ତମର। ସେମାନେ ଦିଅନ୍ତି, ଆଞ୍ଜୁଳି ହେଇକା ସର୍ ଲା ପରେ ମନ୍ଦିର ଯାଉ, ପୂଜା କରୁ। ଓ ଆଉ-ଉ ସେଦିନ ତ କିଛି ବୋଧେ ଖାଆନ୍ତିନି, ଓଷ୍
କାର୍ତ୍ତିକ ପୂର୍ଣ୍ଣିମା ନା, କୁମାର ପୂର୍ଣ୍ଣିମା କଥା କହୁଛନ୍ତି ଆପଣ? କାର୍ତ୍ତିକ ପୂର୍ଣ୍ଣିମା, ଯଉଟା ଡଙ୍ଗା ଭସା ହୁଏ।
ଓ, ହଁ, ହଁ, ହଁ। ସରି ମୁଁ ଭାବିଲି ବୋଧେ ହଁ, ହଁ, ହଁ। କାର୍ତ୍ତିକ ପୂର୍ଣିମା ତ, ହଁ, ମୁଁ ଭସେଇବାକୁ ଯାଏ।
ଗୁରୁ ବହୁତ ଶୀତ ହୁଏ ନା, ଆମେ ଉଠି ପାରୁନା। ଏବେ, କିନ୍ତୁ, ଶୀତ ନାହିଁ। ଆଗ୍ କୋଉ କାଳେ ଯେମିତି ଶୀତ ଥିଲା, ଏବେ ଆଉ ସେମିତି ନାହିଁ। ଏବେ ଉଠି ପାରୁଛନ୍, ଆଗରୁ ତ ମୁଁ ଟୋଟାଲି ଉଠି ହୁଏନେଇ, ବିଛଣାରୁ। ସମସ୍ତେ ଯାଇ ଡଙ୍ଗା ଭଷା। ମୁଁ ତ ଶୋଇକି ରହିଥାଏ।
ମୁଁ ବି ସେୟା କରେ, ବହୁତ ଜୋର ଥଣ୍ଡା ଲାଗେ। ଏବେ କିନ୍ତୁ, ଏଇ ବର୍ଷ ତ ବିଲକୁଲ୍ ଶୀତ ନଥିଲା।
ଏବେ ସବୁ ଗଲାଣି, ଆଗ ମାନେ ଆଗ ଯୋଉ ଆଗକୁ ଯୋଉମାନେ ସବୁ ଛୁଆ ଆସିବେ, ତାଙ୍କ ପିଢି ଆହୁରି ଚେଞ୍ଜେସ୍ ହେଇଯାଇଥିବ। ଏବେ ଯେତିକି ଚେଞ୍ଜେସ୍ ହେଇଗଲାଣି ଆଗକୁ ବି ଆହୁରି ଚେଞ୍ଜେସ୍ ହେଇ ହେଇକା ଯାଉଚି ଆଉ ଆଗ୍ ଗ ପରମ୍ପରା ଆଉ କିଛି ନାହିଁ। ସେମିତି ଗୋଟେ ଆଁ-ଆ ଯେହେତୁ ଗୋଟେ ପନ୍ଥା ରହିଯାଇଛି, ସେଇଟା ସେ ପାଳନ କରାହଉଛି। ହେଲେ, ଆଗ ଯେମିତି ଆଗରୁ ଯେମିତି ସବୁ ଥିଲା? ଏବେ ଉପରେ ଚେଞ୍ଜ୍ ଚାଞ୍ଜ ହେଇ ହେଇ ହେଇକା ଯାଉଚି।
ହଁ। ଏବେ ତ ପୁରା ଅଲ୍ ନାହିଁ କହିଲେ, ଚଳେ। ଯୋଉ ସବୁ ଆଗରୁ ଥିଲା। ଆଗରୁ ତ ମାଆ ମାନେ ବାଡ଼େଇ ବାଡ଼େଇ ସ୍କୁଲ ପଠଉଥିଲେ, ଏବେ କିନ୍ତୁ ପିଲାଙ୍କୁ ଆଉ କହିଆକୁ ପଡ଼ୁନି।
ଆଗରୁ ବି ସେମିତି ଗୁରୁବାର ଓଷା ହେଲେ, ରାତିରେ ଉଠିକିନା ଯୋଉ ମାଣ ବସଉଥିଲେ। ଏବେ ଆଉ କୋଉଠି ଶୀତ ଫୀତ କିଛି ନାହିଁ।
ହଁ ରାତିରୁ ଉଠି ମାଣ ବସଉଥିଲେ ତାପରେ ପୁଣି ସେମିତି ପୁରା ବାରଟା ଗୋଟେ ଯାଇକି ଚି ଚିତା ପକାହଉଥିଲା। ଘର ଦ୍ୱାର ସବୁ ଯାକ ପକାହଉଥିଲା ପୁରା ଝୋଟି ପକାଉଥିଲା ଏବେ ତ ଖାଲି ଟିକେ ଟିକେ ଖାଲି ଗାରେଇ ଦଉଛନ୍ତି।
ନାଇଁ ଏବେ ତ ସବୁ ମିଳିଗଲାଣି କଣ କହିଲେ? ଯୋଉ ଛାଞ୍ଚ ମିଳିଗଲାଣି ବାଡେଇ ଦେଇକି ପଳଉଛନ୍ତି।
ହଁ ସେଇଆ।
ଆଉ କିଏ ଏତେ ପରିଶ୍ରମ କରିକି ଆଙ୍କିବ?
ହଁ ମାଟି ଘର ବି ଆଉ ନାହିଁ।
ଆଗ ତ କିଛି ନାହିଁ ଆଉ ସବୁ ତ ଚେଞ୍ଜ ହେଇଗଲାଣି ଆଉ
ଆଜ୍ଞା।
ଆଉ ଆପଣ ରଜରେ ପୋଡ ପିଠା ଖାଇଛନ୍ତି ନା ନାଇଁ?
ନା ମୋର ସବୁ ମାମା ଦେହ ଖରାପ ଥିଲା ମାମା ବନେଇନି। ଆଉ ମୋତେ ଯେତିକି ଆସେ ମୁଁ କେବଳ ସେଇ ଚକୁଳି ପିଠା ଆଉ କାକେରା ବନେଇଥିଲି କିନ୍ତୁ ସେ ବି ଭଲ ହେଇନଥିଲା କିନ୍ତୁ ଚଳନୀୟ ହେଇଥିଲା।
ଆଛା କଣ କେମିତି କଣ ବନେଇଲେ?
ହୁଁ ସେଇ ସେମ ପ୍ରୋସେସରେ ସେଇ ବିରି ବାଟି ହେଇକିନା। ଆଉ ବନେଇଥିଲି କାକେରା ସେ ଜଣେ ଗଢି ଦେଇଥିଲା ମୁଁ ଖାଲି ଛାଣିଥିଲି କିନ୍ତୁ ସେ ବି ଭଲ ହେଇନଥିଲା।
ହୁଁ ହୁଁ ଆଛା ହଉ ଠିକ ଅଛି ଆପଣ ତାହେଲେ ଆମ ଆଡେ କେବେ ଆସନ୍ତୁ ବାଲିଯାତ୍ରା ବୁଲିବେ ଆହୁରି ବହୁତ ଭଲ ଭଲ ଜାଗା ସବୁ ଅଛି। କି ବୁଲିକି ଯିବେ ଧବଳେଶ୍ୱର ବି ଅଛି ଏପଟରେ। ଠିକ ଅଛି ଆଜ୍ଞା ଆଜ୍ଞା।
ହଉ।
ରହିଲି ତାହେଲେ।